ହାଲୋ
ହଁ ଶୁଭାଯାଉଛି।
ଆ ଶୁଭାଯାଉଚି?
ଉଁ ଉଁ ଉଁ
ସୁଁ ଶୁଁ
ହୁଁ ହାଲୋ। ହୁଁ। କଣ ପକେଇଲେ ଆପଣ କଣ କଣ ସୁ
ହୁଁ କଣ କହୁଥି କି? ଆଉ କଣ ଆପଣ କେବେ କେବେ ଜାମୁକୋଳି ଖାଆନ୍ତୁ ଜାମୁ କୋଳି ବଡ଼ିଆ ଟେଷ୍ଟୀ ଲାଗେ ଆଉ ଭଲ ବି ଲାଗେ ଜାମୁ କୋଳି ଖାଇଲେ ଦେହ ଭଲ ରହିବ ଆମ ତ ଗୋଟେ ଜୁସ୍ ବନେଇଥିଲୁ ବାବାନା ଜୁସ। ସେମିତି ଖାଇଲେ ତ ଆହୁରି ଟେଷ୍ଟ୍ ଲାଗିବ ଆହୁରି। କଣ କହୁଛନ୍ତି? ଆଜି ମୁଁ ବନେଇ ଦେବି କି ବାନାନା ଜୁସ୍? ହୁଁ।
ବନେଇ ଦେ ବନେଇଦେ।
ହୁଁ।
ବାବନା ପାଇନା ଆପୁଲ୍ ଜୁସ୍।
ହୁଁ।
ଆଉ ତମ ଘରେ କିଏ କିଏ ସବୁ ରୁହ?
ତମ କିଏ କିଏ ଅଛନ୍ତି?
ଆମ ଘରେ? ମାମା। ହୁଁ ବାବା ଜେଜେ ମା ଜେ ବାପା।
କିଏ ଅଛ?
ଆଉ କଣ?
ହୁଁ।
। କି କୋଉଠି ହେବେ
ହୁଁ।
ଉଁ ଉଁ। ତମ ଘରେ କିଏ କିଏ ସବୁ ରୁହ?
ଦାଦି ସାନ ସାନ ଦିଦି ବଡ ଦିଦି ମୁଁ
ହୁଁ। ଥୋଇଛନ୍ତି। ହଁ ତୁ
ଏଇଠି ତୋର ଫଟୋ ଅପଲୋଡ ତୁ କରିପାରିବୁ।
ହୁଁ ନମସ୍କାର ଫୋଟ ମାନେ କରିନ ଫୋଟ ଅପଲୋଡ଼? କଣ କହୁଛୁ ଉଁ ହୁଁ ରଖ ରଖୁ ରଖେନି ଭଲ ଲାଗେନି ରଖେନି।
ହୁଁ।
ଏଇଟା ହେଇଯାଇଛି ମୁଁ ରଖ ତାର ନାହିଁ ପା ସେ କହୁଛୁ ଦେଖୁ ସେଟା ତୁ ମୁଁ ସେଟା ତୁ ମୁଁ। ଆଉ ଫୁଲବାଣୀ
ମେଡ଼ିସିନ ଠିକ୍ ସେଇଟା ଉଁ ହୁଁ। ସେଇଟା।
ମୁଁ ଗୋଟେ କଥା କହୁଛି ଶୁଣୁ। ମୁଁ ଗୋଟେ କଥା କହୁଛି ହାଲୋ।
ହୁଁ କଣ କହୁନୁ।
ଏଇଠି ବହୁତ ଗରମ ହଉଛିି। ତୋ କେମିତି ଗୋଟେ ଲକ ସେ ଗରମ୍ ରୁ କେମିତି ବଞ୍ଚିକି ରହିପାରିବ ସେ କଥା କହୁନ।
ମୋତେ କ
ହଉ। ଦେଖ ତମେ ଯୁଆଡେ ବି ଯି ଅ ଅନ୍ ତ ଅଛି। ଜୁଆଡ ବି ଯିବ୍ ହଁ ହଁ। ଯୁଆଡେ ବି ଯିବ ତମେ ଭଲସେ ଏ ଏମତି ପାଣି ଛତା ନେଇକି ଯିବ। ଗରମକୁ ନହେଲେ ଏବେ ବହୁତ ସାରା ବହୁତ ସାରା ଏମିତି କେସେସ୍ ବି ଆସିଲାଣି। ସଂ ସଂ ସଂଷ୍ଟ୍ରୋକ୍ ହେଇକି ମାନେ ଅଂଶୁଘାତ ତ ଇକ୍ ଲୋକ ଯୋ ମରି ଯାଉଚନ୍ତି। ତ ତୁମେ ଜୁଆଡ଼େ ବି ଯାଉ ଯୋଉ ଅଦା କପଡା ଗୋଟେ ଆଉ ପାଣି ବଟଲଟେ ଜୋ ଆଉ ଛତା ଗୋଟେ ଧରିକି ଜିବ। ଏତେ ପ୍ରବଳ ଖରା ଯେ କହିବାକୁ ନାହିଁ ଏଠି।
ହୁଁ ହୁଁ।
ହୁଁ ଆ। ତମେ ମାଛରଙ୍କା ଦେଖିଛ ମାଛରଙ୍କା।
ତ ବ୍ୟାକଗ୍ରାଉଣ୍ଡ ଆବାଜ ଆସୁଛି ତ ମତେ ଭଲ ଲାଗୁନାହିଁ।
ସେଟା ଇଏ ଟା କଣ ମୋର ଟିକେ କାମ ଥିଲା ତ ମୁ ଟିକେ। ଲେପଟୋପ ୟୁଜ କରୁଛି।
ହୁଁ ହୁଁ ହୁଁ ଆପଣ ଧିରେ ବି ୟୁଜ କରିପାରିବେ ଲାପଟପ୍ କିଛି ଅସୁବିଧା ନାହିଁ ତମେ ମାନେ ଆପଣ କାମ କରିକ ମୋ ସହ କଥା ବି ହେଇପାରିବେ। କାମ କରି କରି କଥା। ମୁଁ ଶୁଣିବି। ଆଉ ତମ ଯୋଉ ତମ ସ୍କୁଲ ଯୋଉ ଥିଲା ଅ ତମେ। ଏମିତି କେତେ ଜଣ ମାନେ ଏମିତି କଣ କେମିତି ତମ ସ୍ାନ ବେଳେ କଟିଥିଲା ସେ ସ୍କୁଲ ରେ କେମିତି ସବୁ।
ହଁ ହଁ ଏଇଟା ଶୁଣିକ ଚନ୍ତାାମର ପ ହେଲା। ନ କରଉଛି।
ହଉ ଠିକ ଅଛି।
ଉଡ଼ିଶା କି ସିକ୍ସ ମିଟର ରିୱର୍ସ ସୁପର୍ ନରେିକ।
ଏ। ହିନ୍ଦୀ। ହିନ୍ଦୀ ହ ମ। ଓଡିଆ ହିଁ କୁହନ୍ତୁ ଆପଣ। ହ୍ୟାଲୋ ଓଡିଆରେ ହିଁ କଥା ହୁଅନ୍ତୁ।
ର ଉତ୍ପତ୍ତି ଅନୁସାରୋର।
ହ।
ଓଡିଶା ପାଖରେ ପରିଚ କରୁଛନ୍ତି ଓଡିଶା ନିଜର ଲ।
ହୁଁ।
ଯେଣି। ବନରେଖା ପ ଯଉଟା ମ ର।
ସେିବାରେ ଅଳନ୍ଦୀ ବୈତରାଣୀ ନଦୀ। ଓଶାରେ କରୁଛନ୍ତି କିନ୍ତୁ ସେମାନେ ବାହାରେ ଫ୍ଲୋ କରନ୍ତି ବାହୁଡା ବଂଶଧାରା ଆଉ ନାଗବଲିସଲି ମପ ଜଣ ଯାଉଛି ଏ ସବୁ ଆନ୍ଧ୍ରପ୍ରଦେଶକୁୁ ଫ୍ଲୋ କରନ୍ତି ଫୋର୍ଥରେ ଦେଖିବା ଆମେ ଯୋଉୀ। ଓଡିଶା ଭିତରେ ଅଜିନେଟ କରନ୍ତି କିନ୍ତୁ ସେମାନେ ଟ୍ରିବ୍ୟୁଟାରୀ ହେଇଥାନ୍ତି ଏକ ମୁଖ୍ୟ ନଦୀ ଯାହା ଓଡିଶା ବାହାରେ ବହେ। ତା ହେଲା ଆମର ଇନ୍ଦ୍ରବତୀ। ଓଲା। ମାଛ କୋଣ ଆଉ ସେଲେରୁ ଏମାନେ ସବୁ ଗୋଦାବରୀ ନ। ଧ ଟପ।
ହଁ।
ହ। ହ୍ୟାଲୋ ସାଙ୍ଗମାନେ ଆଜି ମୁଁ ଆପଣଙ୍କୁ କହିବି ଓଡ଼ିଶାର ଟପ୍ ଟେନ୍ ନଦୀ ବିଷୟରେ। ନମ୍ବର ୱାନ୍ ମହାନଦୀ ନମ୍ବର ହଁ। ବ୍ରାହ୍ମଣୀ। ନମ୍ବର ଥ୍ରୀ ବୈତରଣୀ। ନମ୍ବର ଫୋର ଇନ୍ଦ୍ରାବତୀ ନମ୍ବର ଫାଇଭ୍ ଋଷିକୋଲିଆ ନମ୍ବର ସିକ୍ସ ଭାମସାଗର ନମ୍ବର ସେଭେନ ନାଗାଭାଲି ନମ୍ବର ଏଇଟ ବୁଢାବଳଙ୍କ ନମ୍ବର ନାଇନ୍ ବାହୁ। ନମ୍ବର ଟେନ୍ କଲାମ।
ହ୍ୟାଲୋ।
ସୁଣିଲା।
କଲରେ କିଛି ଯିବ ବଲେ ଭଲ ହେ।
ଅଲଗା କିଛି।
ହୁଁ।
ଓଡ଼ିଶା ବିଧାନସଭାର ସଦସ୍ୟ ସଂଖ୍ୟା କେତେ ଏହିଭଳି ଓଡିଶା ବିଷୟରେ ଜାଣିବାକୁ ଚାହୁଁଥିଲ ଆମ ଚ୍ୟାନେଲକୁ ଆଜିହିଁ ସସ୍କ୍ରାଇବ୍ କରନ୍ତୁ। ସଠିକ ଉତ୍ତରଟି ହଉଛି ଅପସନ ବି ଶହେ ସତଚାଳିଶି ଓଡିଶା ଭିତରେ କଳିଙ୍ଗ ଯୁଦ୍ଧ କେବେ ହୋଇଥିଲା? ଉତ୍ତର ଖ୍ରୀଷ୍ଟ ପୂର୍ବ ଦୁଇଶହ ଏକଷଠି ମସିହାରେ କଳିଙ୍ଗ ଯୁଦ୍ଧ ଆଜିର ପ୍ରଶ୍ନ ରଜ ପର୍ବର ଚତୁର୍ଥ ତଥା ଶେଷ ଦିନରେ କେଉଁ ପୂଜା ବା ରୀତିନୀତି କରାଯାଏ ଅପସନ୍ଏ ଭୁକ୍ତ ପୂଜା ଅପସନ ବି ଲକ୍ଷ୍ମୀ ପୂଜା ଅପସନ ସି ବସୁମତୀ ସ୍ନାନ ଅପସନ ଡି ଗଙ୍ଗା ସ୍ନାନ ଏମିତି ଭିଡିଓ ଦେଖିବା ପାଇଁ ଚାନେଲ କୁ ଏବେ ହିଁ ସବସ୍କ୍ରାଏବ କରନ୍ତୁ ସଠିକ୍ ଉତ୍ତର ହେଉଛି ଅପସନ ସି ବସୁମତୀ ସ୍ନାନ ଆଜିର ନମସ୍କାର ସାଙ୍ଗମାନେ ଆଜିର ପ୍ରଶ୍ନ ରହିଛି କେଉଁ ଫଳରେ ଚୋପା ନାହିଁ କି ମଞ୍ଜି ନାହିଁ। ସାଙ୍ଗମାନେ ୟାର ସଠିକ ଉତ୍ତର ଜଣିବା ପୂର୍ବରୁ ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ ଭିଡ଼ିଓଟି ଭଲ ଲାଗିଲେ ଲାଇକ କରନ୍ତୁ ହଁ କଉ ଫଳରେ ଚୋପା ନ ଥାଏ କି ମଞ୍ଜି ନ ଥାଏ?
କଣ କଣ।
କୋଉଁ ଫଳରେ ଚୋପା ନଥାଏ ମଞ୍ଜି ନଥାଏ?
କୋଉ ଫଳ?
ନ୍ତୁ ଆଉ ଚାନେଲକୁ ସବସ୍କ୍ରାଇବ କରି ବେଲ ଆଇକନକୁ ଦବେଇ ଦିଅନ୍ତୁ ସମୟ ଏବେଠୁ ଆରମ୍ଭ ବର୍ତ୍ତମାନ ସମୟ ସରିଛି ଚାଲନ୍ତୁ ଦେଖିବା ଏହାର ସଠିକ ଉତ୍ତର। କଳି ନମସ୍କାର ସାଙ୍ଗ ମାନେ।
ଓହୋହୋ ତୁ ତୁ କଳିି।
ହୁଁ ହୁଁ ହୁଁ ଏମିତି ସବୁ କ ଥା
ରାଜଧାନୀର ନାମ କଣ ଓଡିଶା ରାଜଧାନୀର ନାମ କଣ?
ଉଁ ଭୁବନେଶ୍ୱର।
ଓଡିଶାର ସବୁଠୁ ବଡ ଜିଲ୍ଲା ନାମ କଣ?
କେଉଁଝର
ଗଞ୍ଜାମ। ଓଡିଶାର ସବୁଠୁ ଛୋଟ ଜିଲ୍ଲାର ନାମ କଣ?
ହୁଁ?
ଓଡିଶାର ସବୁଠୁ ଛୋଟ ଜିଲ୍ଲାର ନାମ କଣ? ହଁ ଜଗତସିଂହପୁର ଜଗତସିଂହପୁର ଓଡିଶାର କେଉଁ ଜିଲ୍ଲା ସବୁଠୁ କମ୍ ଲୋକ ଓଡ଼ିଶାର କେଉଁ ଜିଲ୍ଲାରେ ସବୁଠୁ ଅଧିକ ଲୋକ ବାସ କରନ୍ତି?
ସେଇ ଗଞ୍ଜାମ।
ଉଁ ଓଡିଶାର ଉଁ ଯେ ଅଁ ଚତ୍ର ଫଳ କେତେ
କଣ?
କ୍ଷେତ୍ରଫଳ କ୍ଷେତ୍ରଫଳ ଓଡିଶାର ମୁ ଖ୍ୟ ଭାଷା ନାମ କଣ? ଓଡ଼ିଶାାର ପୁରା
ହଉ ତାହେଲେ ହାଲୋ ହାଲୋ କଳିଙ୍ଗ ହାଲୋ ମୁଁ ରଖୁଛି
ହୁଁ ହୁଁ